ହଁ।
ହଁ ଜ ଜୟଗୁରୁ।
ଜୟ ଗୁରୁ।
ଆଉ ଆଉ କଣ କରୁଛ ସବୁ?
ଏଇ ଲାଇନ କଟିଯାଇଛି ବସିଛୁ ଆଉ।
ଆମର ବି ତ ଏବେ କଟିଲା ସାଙ୍ଗେ ସାଙ୍ଗେ ଆସିଲା ଆଉ ଆରେ ଲାଇନ କଲା ବୋଲି ଟିକେ କହିଲେ ଆଗ ଯୋଗାଡ଼ କରିଦିଅ ରୋଷେଇ ବାସ ସବୁ କରିଦେଇଥିଲେ ରେଡ଼ିତ। କଇଲେ ଅନ୍ଧାର ହେଇଗଲା ଶୁ ରଖି ରୁଖା ଦିଏ ତାପରେ ତ ଲାଇନ୍ ଆସିଲା ଆଉ କରି କ କି କଥା? ବନ୍ଦ କରିଦବ ଭାତଟା ନାଇଁରେ ମା ବର୍ଷା ନାଇଁ।
ଆଉ ଏପଟେ କଣ ଲାଇନ କାଟିିଦେଇଛି। ବର୍ଷା ଉଠୁଛି ନା କଣ କେୟାଣି ମୁଁ ତ ପଦାକୁ ଯାଇନି ଘର ଭିତରେ ପଇଚି ଆଉ।
ହଁ ହଉ ବର୍ଷା ଟିକେ ହୋଉ ଯୋଉ ଗରମ ଆଜି ବାପେ ରେ। ଆଉ କଣ କହ?
ନାଇଁ ଟିକ ଥଣ୍ଡା ଲାଗୁଛି ଏପଟ ଆଜି ଏପଟ ଆଜି ଏତେ ଖରା ନାହିଁ।
ଆଉ କେମିତି କଣ ରଜ ସେଲିବ୍ରେସନ କରିଲ।
ରଜ ଆଣ୍ଟି ଭଲ ସେଲିବ୍ରେସନ ହେଇଛି ମୁଁ ତ ଟିକେ ଗଲେ ଜମା ଦୌଡ଼ି ଖେଳିନି।
ଆଜି ଏଥର ସର ଜନାଙ୍କୁ ନ କରିଲା ପାଗ। ଭଲ ରହିଲା ଭଲ ବି ଲୋକ ଏଞ୍ଜୟ କରିଲା ଆର ଗତ ଥର ଯେ ଏତେ ଭଲ ହେଇନଥିଲା। ଏଇଥର ବି ବଢ଼ିଆ ଫଙ୍କସନ୍ ଗୁଡ଼ାବି ସବୁ ଯୁଆଡ଼େ ପଚାରିଲେ କୋହୁଚନ୍ତି ଫଙ୍କସନ୍ ଯାହା ହଉ ଭଲ ହେଇଯିବ ସବୁ ବର୍ଷ ଏମିତି ବାନ୍ଧା ହୁଏ। ବର୍ଷେ ବର୍ଷେ ଭଲ ହୁଏ ଆଉ। ଦୋକାନି ମାନେ ବି ଯୋଉ ବେଲୁନୁ କୁ ଚା ଆଇସ୍କ୍ରିମ୍ ଚାଟ୍ ବାଲା ସେମାନେ ବି କହୁଛନ୍ତି ଭଲ ବୋଲି ଆଉ ଭଲ ହଉଛି ଆଉ। ଆଉ କଣ କହ?
ପିଆ ସଞ୍ଜବେଳେ କିଛି କଲେଣି ନା ନାହିଁ।
ନାଇଁରେ ମା ମ୍ୟାଗି ଟିକେ କରିବାପାଇଁ ରେଡ଼ି କରୁଛି। କୋବି ଦି ଟା କାଟିଦୋଉଛି ତାଙ୍କ ନାଗି କୋବି ଟିକେ ସେପଟେ ଆଜି ମାଗିଖିଆ ଛୁଆ ଖାଇବେ। ଆଉ କଣ କହ? ଆଉ ମମି ବାବା ଭଲ ଅଛନ
ଏଇ ଆମ ଏଇ ଏ ସିି ଟା ଖରାପ୍ ହେଇ ଗଲା ଜେ
ହୁଁ
ଏଇଟା ବସିଥିଲୁ ଆଉ ଏ ସିି ଟା ଖରାପ୍ ହୋଇଗଲା ବୋଲି।
ଓ
ସଜେଇବାକୁ ଲୋକ ଆସିଥିଲେ ସେ ଦେଖିଲେ କଣ ନାହିଁ ବୋଲି ଦି ଦିନ ହେଣି ଏସି ଟା ଖରାପ୍ ହେଇଚି କରେଣ୍ଟ ଅଛି ସେ ବୋଡରୁ ସବୁ କରେଣ୍ଟ ଫରେଣ୍ଟ ଅଛି କିନ୍ତୁ ଚାଲୁନାହିଁ ଆଉ।
ହଁ ହଁ
ଚାଲୁ ନଥିଲା କରେଣ୍ଟ ସେଇଠି ବୋଡ ଟା ଫୁଣି ଖୋଲିକି ଦେଖିଲେ ଟେଷ୍ଟର ମାଇଲେଯେ କରେଣ୍ଟ ଆସୁଛି ବୋଲି। ଦେଖିଲା ବେଳକୁ ସୁଇଚି କଣ ଏପଟେ କଣ ଖରାପ୍ ଟା ଥିଲା, ସେଟା ଗୋଟେ ନୁଆ ସୁଇଚ୍ ଆଣିନା ଲଗେଇଲେ ପୁଣି ଆଉ। ଦି ଦିନ ହେଲାଣି ଯୋଉ ଗରମ୍। ହଁ ସ-ସହିହୋଉନି ଏସି ରେ ରହିଗଲୁନା।
ଲଗ ନା ହଁ ଏସିି ଯେତେ ଲଗେଇନ
ହଁ
ବୁଝିଲୁ ନା ନାଇଁ ହଁ କହିଲି ଯେତେ ଏ ସି ରେ ଆମେ ଶୋଉଛେ ସବୁ ପ୍ରମିଜି କରିବା ଆସନ୍ତାକୁ ସମସ୍ତେ ପାଞ୍ଚ ପାଞ୍ଚଟା ଗଛ ଲଗେଇବା।
ହଁ ଅବିନ ଦାଦା କହିଥିଲେ।
ହା ହା ହା ହେଲେ ଅବିନ ଦା ଜନ୍ମ ଦିନ ଯୋଉ
ହଁ ଅବିନ ଦାଦା ଙ୍କ ଜନ୍ମଦିନ ତ ଗଛ କହିଥିଲେ ଲଗେଇବା ପାଇଁ। କହିଲେ ଗଛ ଲଗେଇବ ଦେଖିବା ମୋ ଜନ୍ମ ଦିନ ବେଳକୁ ପୁଣି ଗଛ ଗୋଡ଼ା କେଡେ କେଡେ ବଡ ହେଲାଣି କି ନାଇଁ। ଲଗେଇଥିଲି ସବୁ ଗଛ।
ମରି କଛ ଖ ଇଇଗା ଏଇଥର ଆଉ ଯାହା ତହିଁ ସେଇ ଜାଗା ଲଗେଇବେି କିନ୍ତୁ ଅ
ହଁ ହଁ। ହଁଁ ହଁ। ଆଉ ଆଣ୍ଟି ଆପଣଙ୍କ ଆଡେ ଯୋଉ ଅ ଯୋଉ ଖୁଦୁରୁକୁଣି ଓଷା ହୁଏ ନା ନାଇଁ?
ହଁ ଯଦି ମନେକର ମୁଁ ମୋ ବାପାଙ୍କ ଘରକୁ ଯାଇଥିବି, ସେଠି ମୁଁ ମୋ ବାପା ମୁଁ ମୋ ଶାଶୁ ଘରେ ଅଛି। ଏ ଯୋଉ ମୋ ବାପ ଘରେ
ହଁ।
ସୁଅର ଭାର ନେଇକି ଜିବି। ଯଦି ମୋ
ମାନେ ଯଦି ଆପଣ ଯଦି ଆପଣଙ୍କ ଶାଶୁ ଘରେ ଥିବେ ତାହେଲେ ଆପଣ ବି ଭାର ନେଇକି ଯିବେ ତମ ବାପାଙ୍କ ଘରକୁ?
ମୁଁ ଯଦି ଥିବି। ମାନେ ମୋର ମନେକର ମୁଁ ମୋ ବାପାଙ୍କ ଘରକୁ ଯାଇଛି ଖୁଦୁରୁକୁଣି ପାଳିବା ପାଇଁ ସେଠି କଣ ହବ ମୋ
ଓହୋ।
ହଁ ଜଦି ଜଦୀ ମୁଁ ଥିବିଏଠି
ହଁ ଆମର ଏଠି ମାନେ ଯଦି ଯିଏ ନୂଆ ବାହା ହେଇଥିବେ ତାହେଲେ ଖୁଦୁରୁକୁଣି ପାଇଁ ଭାର ପଠାନ୍ତି। ତାପରେ ଆଉ ଏ ଏତେ ନାହିଁ ନୂଆ ନୂଆ ଦି ତିନି ବର୍ଷ ପଠାନ୍ତି ତାପରେ ଆଉ ଏତେ ନାହିଁ। ଆମର ଯୋଉ ଛୋଟ ଟ ଖୁଦୁରୁକୁଣି ମାଆଙ୍କ ମୂର୍ତ୍ତି ଆସିବ ହେଟା ପାଞ୍ଚ ପାଳିଆଙ୍କ କରିବେ, ଏ ମାନେ ଚାରି ପାଳି କରିଦେବେ ପାଞ୍ଚ ପାଳି ଦିନ ବଡ ମୂର୍ତ୍ତି ଟେ ତିଆରି ହବ ବଡ଼ ମୂର୍ତ୍ତି ତା ସହ ଛୋଟ ମୂର୍ତ୍ତି ମିସେଇକିନା ହ ପୂଜା କରିବେ ମାଆଙ୍କୁ, ସେଦିନ ବଡ ଡେକୋରେସନ ବି ହେଇଥିବ। ପୁରା ଏମୁଣ୍ଡରୁ ସେ ସେ ମୁଣ୍ଡା ହାତେ ପୁରା ଟେଣ୍ଟ ଭିଡା ହେଇଥିବ, ଆଉ ଲାଇଟ୍ ଲାଗିଥିବ ପୁରା ଆ ପୁର ସବୁ ହେଇଥିବ। ଆଉ ସେଦିନ ବଡ ମୂର୍ତ୍ତି ଆସିବ ଯୋଉ କହିବେ କି, ଆଉ ପୂଜା ତ ହୁଏ ସେ ଦିନ ବୋହୁତ୍ ଭୋଗ ରାଗ ବି ହୁଏ। ସବୁ ଭୋଗରାଗ କରନ୍ତି ବୋହୁତ୍ ଲୋକ ହେଇଠି ମାନେ ଜଗିକି ବସିଥିବେ ବହି ବୁଲା ସଡିବ ଆଉ ପୂଜା ପାଠ ସରିବା ପରେ ସମସ୍ତେ ଭୋଗ ଖାଇବେ ଆଉ ଯୋଉମାନେ ଡଲା ଦେଇଥିବେ ତାଙ୍କ ଡଲାରେ ବି କିଛିଟା ଭୋଗ ଭୋଗ ଦିଆହବ ସେମାନେ ନେଇକି ଯିବେ ତାଙ୍କ ଘରକୁ। ତାପରେ କହିବେ କି ଆଉ ଝିଅ ପିଲାମାନେ ଝିଅ ପିଲା ମାନେ କହିବେ କି ଆଉ ଆ ସମସ୍ତେ ରାତି ଅନିଦ୍ରା ହେଇକି ନାଚିବା ପାଇଁ। ହେ ହେ, ବେଶୀ ନାହିଁ ଗୋଟେ ଦିଟା ରାତି ଅନିଦ୍ରା ହେଇକି କହିବେ ନାଚିବାକୁ, ହେଥିରେ ପୁଣି ରାତି ନିିଦ୍ରାରେ ବହୁତୁ ଖାଇବା ପିଇବା କରନ୍ତି।
ହଁ।
ଗୋଟେ ସପ୍ତାହ କହିବାକୁ ଗଲେ, ବ ଖୁଦୁରୁକୁଣୀ ଯୋଉ ପାଞ୍ଚ ପାଳି ଏଟା ଗୋଟେ ସପ୍ତାହ ରୁହେ ଗୋଟେ ସପ୍ତାହ ପରେ ପୁଣି ଯୋଉ ହଁ ଭସାଣି ନେଇ କରିଦିଅନ୍ତି। ସେଇ ସପ୍ତାହ ଭିତରେ ଯୋଉ ରାତି ଅନିଦ୍ରା ହେବେ ରାତି ଗୋଟେ ହଉ, ଦିଟା ହଉ ନହେଲେ ଲାଷ୍ଟ ଯୋଉ ଦିନ ଚେଇଁବେ ସେ ଦିନ ରାତି ପୁରା ଫୁଲ୍ ଅନିଦ୍ରା ହେବେ।
ହଁ।
ଯିବେ ଫୁଣି ହେଠିକି ଆଣିବା ପାଇଁକା ଫୁଲ ଆଣିବାକୁ ଯିବେ ହେଠି ଆମର ଅଛି ଫୁଲ। ଫୁଲ ନେଇକି ଆସିବେ ରାତି ଅନିଦ୍ରା ହେଇଥିବେ, ଫୁଲ ନେଇକି ଆସିବେ। ସଖାଳୁ ଏରା ପୂଜା ହବ ବୋଲି ଗାଧେଇ ପାଧେଇ ଜଣେ ଯିବ ପୂଜା କରିଦେଇ କିନା ତମେ ତମର ଶୁଅ ଯାହା କରୁଛ କର ସେଦିନ ତାପର ଦିନ ତ ଭସାଣି ଆଉ। ଯୋଉ ସପ୍ତାହଟା ସାରା ଚେଇଁଥିବେ ସେଥିରେ ଖାଇବା ପିଇବା ଯେ ଦୁନିଆ କୋଉଠି ନଳି ଛାଣ, କୋଉଠି ପାମ୍ପଡ଼ ଛାଣ, ଏଇଠି ଗୁପଚୁପ୍ କର, ଚାଓମିନ କର। ଦହିବରା ହେଲାଣି ବରା ଘୁଗୁନି ଏମିତି ସବୁ ଚାଲିଥିବ ରାତି ସାରା ଅନିଦ୍ରା ହେଲା ଖା ଖାଅ ପିଅ ନାଚ। ସେଠି ପୁଣି ଅ ଚାର ମେଞ୍ଚେ ଦେଇଥିବ ଯେ ସେଇଠି କଣ କ ଯୋଉ ଖେଳିବେ ସବୁ ଝିଅ ପିଲାମାନେ ତାସ, ଲୁଡୁ। ଏମିତି ସବୁ ଚାଲେ
ଆମର ଏକରେ ଖୁଦୁରୁକୁଣୀରେ ଝିଅ ଆମିଷ ଲଗଉଛନ୍ତି। ଆମିଷ ଭୋଗ ଖୁଦୁରୁକୁଣୀ ହୁଁ ହୁଁ ଖୁଦୁରୁକୁଣୀ ରେ ଆମିଷ ସବୁ କୋଉଠି ନଦୀରେ?
ଓହୋ।
ନଦୀରେ ଗୋଟେ ଜିଅନ୍ତା ମାଛ ମାରିବେନି ହେଟା ଜିଅନ୍ତା ମାଛ ଟା ନଦୀରେ ସବୁ ଗାଧେଇକି ଆସିବେ ନଦୀରୁ ହେଟୁ ହେଇ ଜିଅନ୍ତା ମାଛଟାକୁ ଆଣିକି ବାଲିରେ ଗୋଟେ ମୂର୍ତ୍ତି ଟାଇପ ର କରିକି ସେଇଠେ ଭୋଗରାଗ ଲଗେଇବା ସାଙ୍ଗରେ ମାଛଟି ପୁଣି ଚେ ହେଡେ ଦେଇଦେବେ ମାଛ ତ ଡେଇଁକି ହେଟୁ ପଳାଏ ନଦୀକି ଆଉ।
ମାଛ ଯେ ଧରୁଥିବ ତାକୁ ମାନିବାକୁ ପଡ଼ିବ।
ହଁ ଏଡ଼େ ଛୋଟ ମାଛ ଟେ ଧରନ୍ତି ନଦୀରୁ ତ ଧରି ହେଇଯିବ। ସେଠୁ ଧରିକି ସେମାନେ ସେଠି ମାଆଙ୍କୁ ସମର୍ପଣ କରିଦିଅନ୍ତି ସେ ଡ଼େଇଁକି ବି ପଳାଏ। ମାରନ୍ତିନି। ଆଉ କଣ? ।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
ରୋଷେଇ କଣ ଆଜି ଆଜି ରୋଷେଇ କଣ କରିଚ?
ଆମର ଦି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
ଗାଧେଇ ପାଧେଇ ବାଲୁକା ପୂଜା
ହଁ ବାଲୁକା ହଁ ଯୋଟା ବାଲୁକା ପୂଜା କହନ୍ତି ହଁ।
ମନ୍ଦିରରେ ଶି ଶିବ ଠାକୁରଙ୍କୁ ପୂଜା କରିଦେଇକି ପଳେଇ ଆସ ଆଉ ଆଉ ହଁ ଏମତି ଗୋଟେ ପନିପରିବା ବି ସବୁଠି ମିକ୍ସ ଭଜା ହେଇଥିଲା ଆଉ ଆମ୍ବ ଆଉ।
। ହଁ ହଁ ଯୁଆଡ଼େ ଯେମିତି ଆଉ। ଆମ ଆଡ଼େ କଣ ହୁଏ କହିଲ ଝିଅ ଏଇ ଖୁଦୁରୁକୁଣୀ ରେ ମା ମାନେ ସବୁ ଖୁଦ ଭୁଜ ଭୋଗ ଲଗେଇବେ ଖୁଦ ମାନେ ଜାଣିଛ ତ ଧାନ ଚାଉଳର ଟିକି ଟିକିଟା ଯୋଉ।
ନାଇଁ ଆମର ଏଠି ଖଇ ଭୋଗ ଲାଗେ।
ହୁଁ ହୁଁ ସେଇଟାକୁ ଅରୁଆ ଖୁଦ ହଁ ହଁ ଖୁଦୁରୁକୁଣୀ ବୋଲି ଖୁ ଅରୁଆ ଚାଉଳର ଟିକି ଟିକିଟାକୁ ଭାଜିକି ସେମାନେ ଏଇଟା ଭୋଗ କରନ୍ତି ଆଉ। ଭାଜି କି ଭାଜି କି ମାନେ ସେ ଆମର ଯେମିତି ମୁଢ଼ି ମୁଢ଼ି ଟା ଛୋଟ ଛୋଟ ହେଇଥିବ ଏମିତି ହୁଏ ଆଉ।
ହଁ ଆମର ଏଇଠି ମାନେ ଖଇ ଭୋଗ ଟା ଆ ଲାଗେ ଖଇ ଭୋଗ ହୁଏ ମାନେ ଡଲା ଖଇ ଫୁଲେଇକି ଥିବ ଆଉ ସେଇ ଖଇ ଗୁରା ରଖିଥିବେ ଭସାଣି ଦିନ କାହାକୁ ଦେଇନଥିବେ ଡାଲା ସେମିତି ଡାଲା ରେ ଥୁଆ ହେଇଥିବ ସପ୍ତାହକ ଆଙ୍କ ଥୁଆ ହେଇଥିବ ହେଟୁ ଯୋଉଦିଳନ ଭସାଣି ଏଣୁ ଦି ବସ୍ତା ନା ଗୋଟେ ବସ୍ତା ହବ ତାକୁ ଖଇ ପସେଇଦବା ଡାଲା ଯାହାର ତାକୁ ଦେଇଦେବେ ବସ୍ତା ବସେଇ ଦେଲେ ଏଇ ଆ ମାଆଙ୍କୁ ଟ୍ରାକ୍ଟରରେ ଯଉ ଲୋଡ କରିଦେବେ ଭସାଣି ପାଇଁ କା ଯୋଉ ଡିଜେ ଫିଜେ ବଜେଇକି ନାଚି ନାଚି ସବୁ ଝିଅ ପିଲା ଆ ସବୁ ଲୋଡ୍ ମାଆଙ୍କ କତିରେ ରଖିଦେବେ ଛୋଟ ଛୁଆ ସେଇଠି ଟ୍ରାକ୍ଟର ଭିତରେ ଯୋ ଛୋଟ ଛୁଆ ସେମାନେ ସବୁ ବସିଥିବେ ଯୋଉମାନେ ଚାଲି ନ ପାରିବେ ମା ମାନେ ଯାଉଛନ୍ତି ନା ଆଉ ଛୁଆ ମାନେ ଚାଲି ପାରିବେ କି ଛୋଟ ଛୋଟ ଛୁଆଁ ଉରା ସେମାନଙ୍କୁ ବସେଇ ଦିଅନ୍ତି ସେମାନେ କୁ ଖଇ ମାଗିଲେ ସେମାନେ ଦିଅନ୍ତି ପକେଇକିନା ସବୁ ନାଚି ନାଚି ଯାଆନ୍ତି। ନାଚି ହଁ। ଯିବୁ ପୁଣି ରଗଡେ ଜେନା ମାଙ୍କୁ ହେଠି ପୁଣି ପୂଜା କରି ମଝି ମଝିରେ ମଝିରେ ଯିଏ ପୂଜା ଦାୟିତ୍ୱ ନେଇଥିବ ସେ ରାସ୍ତା ସାରା ବି ଏମିତି ମାନେ ପୂଜା କରି କରି ଯାଉଥିବ ଝୁଣା ଟେକିକିନା ପୂଜା କରି ଯାଉଥିବ ଆଉ ଯୋଉଠି ପକେଇବେ ମାଙ୍କୁ ଭସାଣି କରିବେ ହେଠି ପୁଣି ଭୋଗ ଫୋ ଗ ଲଗେଇ ମାଆଙ୍କୁ ଯୋଉ ଭସେଇ ଦେବେ ଆଉ।
ହୁଁ ହୁଁ ହଉରେ ମା ମୁଁ ଟିକେ ରହୁଛି। ଯାଉଛିି ଭାତ ଗାଳିବି।
ଅଉୟାନ୍
ହଉ ହଉ ହଉ ରହୁଛି।